ହଉ। ହେଲୋ ହଁ।
କହୁନା।
ଭୁଲିଗଲୁ ପୁରା ମତେ ତୁ ଆଉ
ହୁଁଁ।
ତୁ ପୁରା ଭୁଲିଗଲୁ ମନେ ରଖିଲୁନି ମତେ ଭୁଲିଗଲୁ। କେବେ ଟିକେ ଫୋନ କରୁନୁ। ଆଉ କେବେ ଟିକେ ହେଲେ କଥା ହଉନୁ କି ମୋସହିତ ସହିତ ଫୋନ କରୁନୁ।
ଏଇଆଡେ ବ୍ୟସ୍ତ ଟିକେ ସେଥିପାଇଁ ଫୋନ କରିପାରୁନି ଆଉ। ଆଉ କଣ କରୁଛ?
ହୁଁ କଣ କରିବି ମୁଁ ଏଇ ବସିଛି ଆଉ ତୁ ତ ପୁରା ମତେ ଭୁଲି ଗଲୁ ମନେ ରଖ
ଓ ଓହୋ ଆଉ ଚାଲୁନୁ ଯିବା ପୁରୀ।
ହୁଁ। ମୁଁ ତ ରାଗିଚି ତୋ ଉପରେ ପୁରୀ କଣ ପାଇଁ ଯିବି ତୋ ସହ ତୋ ସହ ମୁଁ ପୁରୀ ଯିବିନି। ତ ମୋ ସହିତ କଥା ହଉନୁ ଆଉ ଅଲଗା ସାଙ୍ଗ ସବୁ। ପାଇଗଲୁ ସେଇଥିପାଇଁ ତାଙ୍କ ସହିତ କଥା ହେଲୁ। ମୁଁ ବାହା ହେଇଗଲି ବୋଲି ମୋ ସହିତ ମନର ପଡୁନି।
ଓ। କଣ କରିବା ଏଇ ସ୍କୁଲ ଜାଣିଛି ତେ ସ୍କୁଲ ସ୍କୁଲରୁ ଟିକେ ଦୋକାନ। ଦୋକାନ ପୁଣିି ସିଲେଇ।
ଯା ହଉ। ଆଉ ଏବେ କଣ କଣ କରୁଚୁ ତୁ? ତୁ କଣ ଦୋକାନ ଦେଇଚୁ ନା କଣ।
ହଁ ପା ଦୋକାନ ଦେଇଚି ମୁଁ।
ଏ ଓହୋ କଣ ଦୋକାନ ଦେଇଚୁ?
ଏଇ ଷ୍ଟେସନାରୀ ଗ୍ରୋସରୀ ଆଉ ସିଲେଇ ସେଇଠି କରୁଚି ତ। ଆଉ ତାପରେ ସେ ଏତିକ କାମ ଏଇଠି କରୁଚି ପୁଣି ସ୍କୁଲ ଯାଉଛି ଗୋଟେ ପ୍ରାଇଭେଟ ସ୍କୁଲରେ ପାଠ ପଢଉଛି ନା। ହଉ କେତେବେଳେ ବେସ ମାନେ କେତେବେଳେ ଟାଇମ ମିଳୁଛି କରୁଚି ଏଇ ସକାଳୁ ଉଠିଲି। କାମ ସାରି ସୁରାକି ଗଲି ସ୍କୁଲ ସ୍କୁଲରୁ ଆସିବି ଦି ଉଁ ଦିଟାରେ। ଖାଇ ଖୁଆକି ଟିକେ ରେଷ୍ଟ୍ ନେବି ତିନିଟାରେ ଗଲି ଦୋକାନ ଦୋକାନ ରେ ଆସିବି ରାତି ଆଟାରେ।
ୟ ହଁ ଏତେ ସବୁ ଜିନିଷକୁ କେମିତି କଣ ମ୍ୟାନେଜ କରୁଚୁ?
ସେଇପା ମାନେ ବହୁତ ହଁ ବହୁତ କଷ୍ଟ ଏମିତିରେ ସିଲେଇବା। ଆମର ଲୋକଙ୍କର ଯୋଉ ସିଲେଇ କରୁଥୁଲି ବ୍ଲାଉଜ ଫ୍ଲାଉଜ୍ ଆଉ ସେମିତି ସିଲେଇ ମାନେ ମୁଁ କରୁନି ଆଧିକ। ଏମିତି କାଁ ଭାଁ ଯଦି କିଏ କେତେଳେ ଦେଲା କରୁଚି ଏବେ ଖରା ଦିନ ପାଇଁ ତ ବିଲ ମାନେ ଟୋଟାଲ ବନ୍ଦ କରିଦେଇଚି ଯୋଉ ଖରା ହଉ ଚି ବସି ନିଜେ ତ ମୁଁ କରିପାରୁନି ସିଲେଇ ସେଥିପାଇଁ ଫି ସିଲେଇବା ବନ୍ଦ କରିଦେଇଛି
ହଁ ତୋ ଦେହ ଭଲ ଅଛି ନା।
ହଁ ଭଲ ଅଛି।
ଆଉ ତମ ଘରେ ସବୁ ସମସ୍ତଙ୍କ ଦେହ ଭଲ ଅଛି ନା।
ଘ ଘରେ ଭଲ ହଁ ମୁଁ ମା। ପଳେଇଚି ମାଉସୀ ଏଠି ଟିକେ ମଉସାଙ୍କ ଏଇ ଖରା ବହୁତ ଖରା ହଉଚି ବର୍ଷା ହଉ ଯାଇକି ଗୋଟେ ଭୋଜି କରିବା। ଆମର ସବୁ ସାଙ୍ଗମାନଙ୍କୁ ଡାକି ଗୋଟେ ବ୍ୟାଚ୍
ହଉ।
ଭୋଜି କରିଦବା ନା କି।
ହଁ ଭଲ ହବ। କେତେ ବର୍ଷ ହେଲାଣି ଆମେ କରିନାହାନ୍ତି ବହୁତ ବର୍ଷ ହେଲାଣି କଣ ମ ଖବର ମୁଁ ତ ଏଇ ଅଛି ଘରେ ତାପରେ ଏବେ ଗୋଟେ ଛୋଟ ପିଲା ହେଇଯାଇଚି।
ଅ ହଁ।
ତତେ ତ ଡାକିଲି ଏକୋସିଆକୁ ତୁ ଆସିଲୁନି ଝିଅ ଏକୋସିଆକୁ ମନ ଭାରି ଦୁଃଖ ହେଲା ମୋର। ଆଉ ତ ଆସିଲୁନି କାମ ବ୍ୟସ୍ତରେ ରହିଗଲୁ।
ହୁଁ ସେଇ ସମୟରେ କାମ ବ୍ୟସ୍ତ ରହିଗଲା ଯାଇ ପାଇଲିନି। ଯିବା ତ ଝି ତୋ ଝିଅର ଯୋଉଦିନ ଜନ୍ମଦିନ କରିବି ଯିବା ହେଲା।
ହଁ ଆସିବୁ ନିଶ୍ଚିନ୍ତ ସେତେବେଳେ ଆଉ ଠକେଇବୁନି ଆସ
ନା ଆଉ କିଛି ଏବେ କରୁଛ ନା ନା କିଛି କରୁନୁ ବିଜନେସ? ଏବେ ନୁହଁ।
ହଁ ଦେ ଆ ବିଜନ ବିଜନେସ୍ କିଛି କରିନି। କଣ ଗୋଟେ କଲେ ବିଜନେସ କହିଲେ ଭଲ ହବ ମୁଁ ଗୋଟେ ନିଜେ ଯେମିତି ନିଜର ରୋଜ ଗାର କରିପାରମି ତ ଭଳିଆ।
ତମର ସେଠି ମାନେ ମାର୍କେଟ ଫାର୍କେଟ କୋଉଠି ମାର୍ ମାର୍କେଟ ଫର୍କେଟ କୋଉଠି ନାହିଁ କି?
ଅଛି ଗୋଟେ କିଲୋମିଟର ଦି ତିନି କିଲୋମିଟର ଦୂରରେ ଯାଇକି ଅଛି।
ଘରେ କଲେ କିଛି ହବନିରେ ମାନେ ଘରେ କିଛି ମାନେ ଲାଭ ନହିଁ ଘରେ କଲେ। ଘରେ କଲେ ଗାଁ ଲୋକ କଣ ସବୁବେଳେ ନେବେକି ଆମେ ଗୋଟେ ଷ୍ଟେସନାରୀ ଦୋକାନରେ ପକେଇଲେ ଗାଁରେ ପକେଇଲେ ଗାଁ ଲୋକ କଣ ଯାଇକି ସବୁବେଳେ ଆଣିବେକି ଷ୍ଟେସନାରୀ ତ ସବୁବେଳେ ନୁହଁ ନା।
ହୁଁ ହୁ।
ଆଉ ମାର୍କେଟ ରେ ପକେଇବୁ ମାନେ ମାର୍କେଟ ରେ ସବୁବେଳେ ମାନେ ସେଲ ହବ। ତୁ ସିଲେଇ ଶିଖୁନୁ ସିଲେଇ ମାନେ ସିଲେଇ ଶିଖିକି ଯୋଉ ଟେସନାରୀ ଦୋକାନ
ଛୁଆକୁ ଧରିକି ଟାଇମ ମିଳୁନିଁ ନେଇକି କି ସିଲେଇ ଶିଖିବା ଟିକେ କଷ୍ଟ ହେଇଯିବ ଛୁଆ ଟା ଟିକେ ଛୋଟ ଅଛି। କଣ କଲେ ଗୋଟେ କହିଲୁ ମୁଁ ନିଜେ ଗୋଟେ ନିଜ ଗୋଡ଼ର ଛିଡା ହେଇପାରିବି। ଆଉ ମତେ ଭଲ ଲାଗୁନି କାହା ଆଗରେ ନିର୍ଭରେ ହେଇକି ରହିତେ। ସେଲ ନି ହେଇପାରୁନି ଯା ହଉ ତୁ ତ ବିଜ୍ ନେସ କରିକି ବସିଲୁ। ହଉ ସେମିତି ଗୋଟେ କଣ କରେ।
ବ୍ୟାଙ୍କ କାରିଆପ ଅଛି ସେଇଠି କାମ କରୁନୁ ମାନେ ଓଡିଆରେ ଓଡିଆରେ କାମ କରିବୁ ଘରେ ବସିକି ମାନେ ପଇସା ପାଇବୁ।
ଓହୋ କେମିତି ସେଟା?
ମୁଁ ସେଇ କାମ ଏବେ କରୁଛି ହେଇଯିବ ମାସ ହେଲା କରୁଛି ମୁଁ ତ ଜାଣୁଥିଲି ମୋର ଜଣେ ଝିଅ ରିଲେଟିଭ ର ସେ ଝିଅ ମତେ ଲିଙ୍କ ପଠେଇଲା। ମତେ ସବୁ କହିଥିଲା ମାନେ ମୁଁ କିଛି ଜାଣିନଥିଲି ମୁଁ ଭାବିବି ନଥିଲି କି ମୁଁ ଏ ଏ କାରିଆ କାମ କରିପାରିବି ବୋଲି। ତାପରେ ସେ ଆଉ ସେ ଲିଙ୍କ ପଠେଇଲା ସେଇ କାରିଆକୁ ମୁଁ ଡାଉନଲୋଡ କରିକି ଆକାଉଣ୍ଟ ନମ୍ବର ପେମେଣ୍ଟ ଅପସନ୍ ଆସିନଥିଲା ମୋର ମାନେ ଆକାଉଣ୍ଟ ନମ୍ବର ଦେବା ପାଇଁ ଆସିନଥିଲା। ତାପରେ କିଛି ମୁଁ ଆଗେ ଫାଷ୍ଟ ଏମିତି ମାନେ ସ ଗୋଟେ ଭଏସ ମେସେଜ ରେ ଗୋଟେ ଭଏସ ମେସେଜ କରିବେ ତୁ ସେଇଟା ଶୁଣିକି ତୁ ଖାଲି ଓଡିଆରେ ମାନେ ଲେଖିବୁ ମେସେଜ କରିବୁ। ଆଉ ତାପରେ ତିରିଶ ଦିନ ପାଇଁ ପା ମାନେ ତିରିଶ ଦିନ ପାଇଁ କଲେ କଥାହବୁ ମାନେ ଗୋଟେ ନମ୍ବରକୁ ତୁ ପାଞ୍ଚଟା କଲ ଦେଇପାରିବୁ ପାଞ୍ଚଟା କଲ୍ ଦେଇପାରିବୁ। ହୁଁ ଖାଲି ଓଡିଆରେ ହିଁ କଥା ହବୁ। ଯଦି ଓଡିଆରେ କଥା ହେବୁ ମାନେ ମାନେ ଯେମତି ଭଲ ସେ ଲୋକଟା ବୁଝିପାରିବ ମାନେ ପୁରା ଓଡିଆରେ ତୁ କଥା ହବୁ। ଆମର ମାନେ ପୂଜା ପର୍ବ ହଉ କି କିଛି ମାନେ ଉତ୍ସାବର ହଉ କି ସାଙ୍ଗସାଥି କି ମାନେ କୁଆଡେ ଯିବାର ଅଛି ବୁଲାବୁଲି ଯାହାବି ହଉ। ସେ ବିଷୟରେ ମାନେ କଥା ହବ ଆରାମ ସେ ତୁ ଦେଖିଲୁ ତୁ କାମଧନ୍ଦା କଲୁ ଝିଅକୁ ଶୋଇଦେଲୁ। ଶୋଏଇ ଦେଇେଇକି ଆରାମସେକାମ କରିପାରିବୁ ଘରେ ବସିକି ପଇସା ମାନେକମ୍ ମାନେ ତୋ ଖର୍ଚ୍ଚ ତ ଉଠିଯିବ ନା।
ହୁଁ ହୁଁ ଏମିତି ବି ଅଛି ସୁବିଧା ଆମର।
ହଁ ମୁଁ ତ ଜାଣିନଥିଲି ଏ ବିଷୟରେ କିଛି ଆମ ଝିଅ ପାଇଁ ଏତିକି ଆଗକୁ ମୁଁ ଯାଇଛି। ଏଇ ମାସେ ହେଲା ଏଇ କାମ କରୁଛି। ଭଲ ଲାଗୁଛି ମାନେ ଦେଖେ କହିଲା ଭେଳିଆ କିଛି ତ କାମ ନଥିଲା ଏମିତି ବସିକି କଥା ହବୁ ଘରେ। ହଁ ପଇସା ଯୋଉ ଆକାଉଣ୍ଟ କୁ ଆସିବ ମାନେ ଏମତି କାମ କର ଆକାଉଣ୍ଟ କୁ ଆସିବ। ସେ କଷ୍ଟ କାମ ବି ନୁହଁ।
କାମ
ମୁଁ ତୋତେ ସେ ଲିଙ୍କ ପଠେଇଦେବି ସେ ଲିଙ୍କ ଦେଖିକି ତୁ କହିବୁ ଯଦି ନ ଆସେ ମୁଁ ପଛେ କହିଦେବି ସେ କାମ କର ଦେ
କେତେ ଦିନ ହେଲା
ଆଁ
ତୁ କେତେ ଦିନ ହେଲାଣି କଲୁଣି?
ମୁଁ ମାସେ।
ଓହୋ ଆଜି କାଲି ଦୁନିଆ ତ ଭଣ୍ଡ ନୁ
ସେ ନାଇଁ ନାଇଁ ଏଇଟା ଭଲ ଆପଣଙ୍କର ମାନେ କିଛି ଠକା ନାହିଁ। ମାସେ ମୁଁ କଲି ମୋର ପେମେଣ୍ଟ ଆସିଥିଲା ଆସିଲା କେତେ କହିଲୁ ଆସିଲା ଅଢେଇଶହ ଟଙ୍କା। ଆସିଲା ବୋଲି ମୁଁ ମାନେ ଠିକ୍ ସେ କ ମାନେ କଲ୍ ରେ କଥା ମୁଁ ଜାଣିନଥିଲି ନୂଆ ନୂଆ କଥା ହଉଥିଲି। ଆଉ ଅଢ଼େଇଶହ ଟଙ୍କା ହିଁ ମୋର ଆସିିଥିଲା।
ଆଛା ଆଚ୍ଛା।
ଆଉ ଲୋକଙ୍କର ପାଞ୍ଚ ହଜାର ଦଶ ହଜାର ଦି ହଜାର ଏବେ ମାନେ ଆସିବ ପଇସା ମାନେ ନିଜ ଖର୍ଚ୍ଚ ଉଠିଯିବ ଆସିବ। ତୁ କର ଦେଖା ଏଇ କାମଟା ଥରେ।
ହଉ ଦେଖିବା ମତେ ଟିକେ କହିଦେବୁ ଆଉ। ହ ମୁଁ ଟିକେ ଥରେ କରିବି ଆଉ। ଆଉ କଣ ବିଜିନେସ ସେମିତି କଲେ କହିଲୁ ମୁ ଗୋଟେ ଏଟା ତ ଟେମ୍ପୋରାରୀ କାମ ମାନେ ମୁଁ ଗୋ ଗଟେ ଏମିତି ଗୋଟେ ବିଜନେସ କରିବା ପାଇଁ ଚାହୁଁଚି ମାନେ ଯୋଉଠି ସେମାନେେ ପରମାନେଣ୍ଟ କାମ ହେଇଥିବ। ହଁ ଯେମିତି ମୁଁ ସେଇଟା ଏକରେ ମୋ ଘରକୁ ଘର ଦେଖିପାରୁଥିବି ଦିରେ ପିଲା ଛୁଆଙ୍କୁ ବି ସମ୍ଭାଳି ପାରୁଥୁମି ସେ ମୋ ହଜବେଣ୍ଡ ସିଏ ତାଙ୍କ କାମରେ ବି ସିଏ ଯାହା ହେନେ ତାଙ୍କୁ ବି ଦେଖିପରୁଥୁବି ଆ ମୁ ଯେ ତା ବି ସେ କାମ ବି କରୁଚୁ। ଆଚ୍ଛା କହିଲୁ ମୁ ଗୋଟେ ଗ୍ରୋସରୀ ଦୋକାନ ଦେଲେ କେମିତି ହବ?
ହଁ ଭଲ ଚାଲିବ।
ହ ତୁ ତ ଗ୍ରୋସରୀ ଦୋକାନ ପକେଇ ଯୁ କେମିତି କଣ ତାର ଓ ଆଉ ସିଚୁଏସନ ତୁ ତ ଜାଣିଥିବୁ ସବୁ ହଉ ମତେ ଟିକେ କହିଥାନ୍ତୁ
ସେଇ ବି ମା ମାର୍କେଟ ରେ ଯଦି କ କେହୁ ତାନେ ସେ ଭଲ ମାନେ ଚାଲିବ ମାର୍କେଟ ହିଁ ପକେଇବା
ହ ଷ୍ଟାର୍ଟିଙ୍ଗ ତୁ କେମିତି କଣ କରିଥିଲୁ?
ମୁଁ ଷ୍ଟାର୍ଟିଂରୁୁ ପାଞ୍ଚ ହଜାର ଟଙ୍କାରେ ସି ଆମ ସୁଭଦ୍ରା ପଇସା ପାଞ୍ଚ ହଜାର ଆସିଥିଲା। ସେ ପଇସାରେ ମୁଁ କରିଥିଲି, ଯାଇକି ଗାଜିପୁର ମୋର ଜିନିଷ ଆସିଲାନା ଯାଜପୁର ଆମେ ଟିକେ କମ୍ ପ୍ରାଇସରେ ପାଇବା ହେଲା।
ହୁଁ ହୁଁ
ତ ଯାଜପୁରରୁ ଯାଇକି ମୁଁ ଚୁଡି ଫୁଡି ସବୁ ଜିନିଷ ଆଣିଥିଲି ମୁ ଦଶ ଛ ହଜାର ଟଙ୍କ ମୋର ଭଲ ଜିନିଷ ହେଇଥିଲା ଯାଜପୁରରେ। ଆଣିଥିଲି କାନଫୁଲ, ମୁଦି, ପାଉଁଜି, ଚୁଡି ଆଉ ଏମତି ଟିକିଲି, କ୍ଲିପି ସବୁ କଥା ଆଣିଥିଲି। ଆଉ ସେ ମାନେ ଭଲ୍ ସେ ଚାଲିଲା ଆମର ତାପରେ ଫୁଣି ଗ୍ଲୋସ୍
ଗ୍ରୋସରୀ ଦୋକାନ ପକେଇଥିବ ନହଲେ ଲେଡିଜ୍ କର୍ଣ୍ଣର ପକେଇଥିବ
ଆଁ -ଆଁ।
ନା ନା ମୁଁ ଗ୍ଲୋସରୀ ଦୋକାନ କଥା କହୁଚି କେମିତି କଣ କଲେ ମୋର ହବ ମୁଁ ଗ୍ଲୋସରୀ ଦୋକାନ କଥା କଥା କହୁଚି ମାନେ
ମାନେ ଗ୍ଲୋସରୀ ସେଇ କିଛି ଆଣିନଥିଲି ଷ୍ଟେସନାରୀ ଯେତେବେଳେ ଆଣି ଲି ସେ ଷ୍ଟେସନାରୀ ବି ମାନେ ଭଲ ଇଏ ହେଲା। ତାପରେ ଷ୍ଟେସନାରୀ ଇଏ ହଉ ହଉକା ତ ମାନେ ଭଲ ଚାଲିଲା ବୋଲି ତାପରେ ଗ୍ଲୋସରୀ ପକେଇଲୁ ଆଉ। ଗ୍ଲୋସରୀ ଏଇନା ସବୁ ଗ୍ଲୋସରୀରେ ସବୁ ଜିନିଷ ଅଛି। ଆଉ ଚାଲିଚି ଏମିତି କି କାମ ମାନେ ମାନେ ଦେଖେ ଗ୍ଲୋସରୀରେ ଏତେ ଲାଭ ନାହିଁ କିନ୍ତୁ ମାନେ ମେନ୍ ହେଲା ପଇସା ଟା ଆଜେଷ୍ଟ୍ ହେଇଯିବ। ଆ ଟଙ୍କାଟେ ଦି ଟଙ୍କା ଟଙ୍କାଟେ ଦି ଟଙ୍କା ହେଲା ଆମର ମାନେ ଲାଭ ହେଲା।
ସେ କରିବି ଦେଖିବେ ଝିଅକୁ ଘର ପାଖରେ ନହଲେ ସେ କାମ କଲେ ଚଳିବ ଆଉ।
ହଁ
ହଁ।
ବାହାରକୁ ତ ଯାଇପାରି ଆଉ ମୁଁ ସେ ଘର ଗୋଟେ କଣ ବିଜ୍ନେସ୍ କରିକି ଏମତି ଆଗକୁ ଯାଇପାରି ମୁଁ ସେଇଆ ଭାବୁଥିଲି ଚିନ୍ତା କରୁଥିଲି।
ଉଁ- ଛୋଟ ଛୁଆ ନା।
ହୁଁ ଝିଅ ଯେହେତୁ ଛୋଟ ଅଛି ହଁ ମୁଁ ତାକୁ ନେଇ କଣ କରିପାରିବି ଅନ୍ୟ ବିଜ୍ନେସ୍ କିଛି କରିପାରିବି ନା। ଆଉ ମୁଁ ସେଇଥିପାଇଁ ଭାବିଥିଲି ଗୋଟେ ଗ୍ଲୋସରୀ ଦୋକାନ୍ ଦେବି ଆଉ ଦେଲା ପରେ ତାପରେ ଯାଇଥିଲି କରି। ତାପରେ ଯାଇଁକି ଯାହା କରିବେ ଆଉ।
ଗ୍ଲୋସରୀ ମାନେ ଭଲ ମାନେ ଯଉ ଭଲ ଇଏ। କଲେ ବି ଭଲ ଚାଲିବ।
ହୁଁ।
କର ଦେଖିବା କଣ ହଉଚି ମାନେ ଆଗେ କର।
ହୁଁ ଦେଖିବା ମୁଁ କଲେ ତତେ ଜଣେଇବି ତତ୍
ହଁ ହଉ ତାହାଲେ ହଁ।